ଜନାତ ଆପଣ ମୋ ଶୁଣି ପାରୁଚନ୍ତି?
ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ମୁଁ ଆପଣଙ୍କ କଥା ଶୁଣିପାରୁଚି। ଆପଣ ମୁଁ ଆଜି ଏଇ ପାର୍କ ପଟ କଲୋନୀରେ ଆସିକି ଚାଲୁଛି।
ଆଚ୍ଛା, ଆଚ୍ଛା ବହୁତ ବଢିଆ ଜିନିଷ। ଦେହ ପକ୍ଷେ ବହୁତ ଭଲ କାରଣ ଚାଲିଲେ ଆପଣଙ୍କର ଉଁ, ଦେହର ଯେତେ ମୋଟାପଣ ଅଛି ସବୁ କୁ କ୍ଷର କ୍ଷରଣ ହବ, ଏବଂ ରାତିରେ ଭଲ ନି ଦ ହବ ବୋଲି ଶାସ୍ତ୍ରରେ କୁହାଯାଇଚି, ଏହାକୁ ଆପଣ ମାନୁଚନ୍ତି?
ହଁ ମୁଁ ଉ, ଶାସ୍ତ୍ର ତ କେବେ ପଢିନି, ପଢିଲେ ଜାଣିଥାନ୍ତି କି ଶାସ୍
ମାନେ ଏଇଟା ଜାଣେ ଏଇଟା ତ ଆମର ସ୍କୁଲ୍ ରେ କୁହା ହେଇଥିଲା। ଯେ ସୁ ନିୟମିତ ବ୍ୟାୟାମ କରନ୍ତୁ ଶରୀରକୁୁ ସୁସ୍ଥ ରଖନ୍ତୁ।
ବ୍ୟାୟାମ କରିବା ସମୟ କଣ ରାତିରେ କି? ବ୍ୟାୟାମ କରିବା ସମୟ ତ ସ ଖାଳେ ପେଟ ଖାଲି ଥିବ
ହବ।
କରିହବ ଯେ, କିନ୍ତୁ ପେଟ ଖାଲିଥିବା ଟାଇମ୍ ରେ କଲେ ଦେହରୁ ଯୋଉ ଝାଳ ଟା ବାହାରେ ତ ସେ ତେ-ସେଇଟା ହିଁ ଉପକାରୀ, ଆଉ ଖାଇସାରିକି ଚାଲିବ ତ କଣ
ଆପଣ ବା ତି ଦିଟା ତିନିଟା ବେଳେ ଖାଇଥିବେ, ଏବେ ଯୋଉ ଆଟା ବାଜିଲାଣି, ପାଞ୍ଚ ଘଣ୍ଟା ବା ଆପଣଙ୍କର ପେଟ ମାନେ ଷ୍ଟୋମାକ୍ ଏମ୍ ଏ ମାନେ ଖାଲି ଥିବ। ଯେତେ ଚାଲିବେ ସେତେ ଝାଳ ବାହାରିବ।
କିଏ ପରିଶ୍ରମ କରୁଚି, ମୋତେ ତ ପରିଶ୍ରମ କରିବାକୁ ଭଲ ଲାଗେନି।
ଆଉ ଆପଣଙ୍କୁ କଣ ଭଲ ଲାଗେ?
ମୋତେ ଖାଇ ପିଇ ଖାଲି ଶୋଇବି ଆଉ କିଛି ନାହିଁ।
ଯା ହଉ ବହୁତ ବଢିଆ ଜିନିଷ, ଏଇଟା ବି ଗୋଟେ ଯୋଗ। ଶୋଇବା ବି ଗୋଟେ ବହୁତ ବଡ ଯୋଗ। ସେମିତି ଭାଗ୍ୟ ସମସ୍ତଙ୍କୁ ମିଳେନି ମା।
ହୁଁ।
ବୁଝିପାଇଲେ? ଏତେ ସୁ ସୁନ୍ଦର ଯୋଗ ଆପଣ ଏ ଯୋଗ ରାମଦେବ ଦେଖ ଖି ନାହାନ୍ତି, କେତେ ବଢିଆ ବଢିଆ ଯୋଗ ଶିଖାନ୍ତି, କିନ୍ତୁ ଶୟନ ଯୋଗଟାକୁ ଆପଣ ନିଜେ ଆପଣେଇ ନେଇଛନ୍ତି। ଯାହା ଫଳରେ ଆପଣଙ୍କର ମାନେ ଦେହ ଅଧିକ ସୁସ୍ଥ ହିଁ ରହୁଛି। ବୁଝିପାଇଲେ?
ଆଜ୍ଞା ମୁଁ ବୁଝିପାରିଲି। ଆପଣଙ୍କ ଠୁ ଟିକେ ଟିକେ ଜ୍ଞାନ ନଉଛି ଆଉ।
ଆମେ ତ ଅଜ୍ଞାନୀ ଲୋକ ଆମେ କଣ ଜାଣିଚୁ? ଯେତିକି ଜାଣିଚୁ ଆପଣଙ୍କ ଆଗରେ କହିବୁ ଆଉ। କଣ ଖାଇଛନ୍ତି ଆଜି?
କଣ ଖାଇଥିଲି ଭାତ ଦହି ଫୁଟକା ଆଉ କଣ ସେଇଟା ପୋଇ
କଣ ଦହି ଫୁଟା?
ହଁ।
ଏଇଟା ନୂଆ ଆଇଟମ ଟା କେମିତି କଣ କଲେ?
ମୁଁ କନି ମାମା କରିଥିଲେ ତ କଁ ଦହିରେ ଟିକେ ପାଣି ମିଶେଇକି ଦହି ଗୋଳେଇଦେଲେ। ତାପରେ ଦହି ଗୋଳେଇକି ପା ମାନେ ଖାଲି ଘାଣ୍ଟିଲା ଲେର ପଟେ ତାପରେ ଆମର ଯେମିତି ଫୁଟା ଯାଏ। ଲଙ୍କା ଆଉ କଣ ଫୁଟଣ ପଞ୍ଚୁ ଫୁଟଣ।
ଆଜ୍ଞା।
ତ ପ ଫୁଟେଇ କି ସେ ହଁ ଛୁ କ ମାରିଦେଲେ ସେଥିରେ ରସୁଣ ଟିକେ ପଡିଥିଲା ଆମର ଟିକେ ରସୁଣ ପଡେ। ଆଚୁଲି ମାମା କହିଲା କି ଆମର ବ୍ରହ୍ମପୁର ସାଇଡ ରେ ଯୋଉ ଆମ୍ବୁଲ ଯାର
ଆପଣ କଣ ବରମପୁରର କି?
ହଁ।
ୱାଓ ଯାହା ହଉ ଜାଣିକି ଆଜ୍ଞା ଖୁସି ଲାଗିଲା, ମୁଁ ବ୍ରହ୍ମପୁର ପାଖର। ଗଞ୍ଜାମ।
ଓହୋ ଆମ ଆମ କିନ୍ତୁ ପ୍ରପର ବରହମପୁର। ମାନେ ମୋ ବାପାଙ୍କର ଆସକା ମା ଘର ବରହମପୁର।
କିନ୍ତୁ ଜଣା ପଡୁନି ଆପଣ ଯେମିତି ପୁରା ଲାଗୁଛନ୍ତି ଖାଣ୍ଟି କଟକି ଆଣି।
କଟକିଆଣିଯେ ମୁଁ ଭୁବନେଶ୍ୱରରେ ଯେହେତୁ ରହିଲି ଭୁବନେଶ୍ଵରେ କଥାବାର୍ତ୍ତା ନା ମୁଁ କଟକର।
ଏଇନା ତ କହିଲେ ଭୁବନେଶ୍ଵର।
ହଁ ଭୁବନେଶ୍ୱର କଟକ ଏକା କଥା ନୁହେଁ କି। ହଁ।
ଆଚ୍ଛା ଆଚ୍ଛା ଯାହଉ ଆପଣଙ୍କଠୁ କଥା ଶିଖିବାକୁ ପଡିବ ଏଥର।
ଆଜ୍ଞା ଶିଖନ୍ତୁ ମୁଁ ତ ଶିଖିବା ପାଇଁ ହିଁ ଆପ୍ ଟା ଡାଉନଲୋଡ୍ କରିଛି।
ଓହୋ ଆପଣ ଏଇଥିରେ ସମସ୍ତଙ୍କୁ ଜ୍ଞାନ ଦଉଛନ୍ତି ତାଲେ ନାଇ କି ଯାହା ହଉ ଗୁରୁ ମାଙ୍କଠୁ ଜ୍ଞାନ ନେଇକି ଆମେ ବହୁତ ଧନ୍ୟ ମନେ କରୁଛୁ ନିଜକୁ।
ଜ୍ଞାନ ଦୋଉଛି ପ୍ଲସ୍ ଜ୍ଞାନ ବି ନୋଉଛି ଯୋଉ ଜିନିଷ ମୁଁ ଜାଣିନି ତ ମୁଁ ସେଇଟା ଆପଣଙ୍କଠୁ ଜ୍ଞାନ ନୋଉଛି ନା।
କଣ ଟା ଆଜି ପର୍ଯ୍ୟନ୍ତ କଣ ଶିଖିଛନ୍ତି ଆମଠୁ, ଗୋଟିଏ କହିବେ ଗୋଟିଏ।
ଗୋଟିଏ। ଗୋଟିଏ କଁ କହିବି? କାହାକୁ ଜୀବନରେ ଯେମିତି ଭୁଲିବେନି ସେଇଭଳିଆ ଯେମିତି କାହାକୁ ପିନ୍ ମାରିକି କଥାବାର୍ତ୍ତା କରିବେ ଟିକେ କଥାରେ ନୋ ନୋ କଣ ଗୋଟେ କି ଗୋଟେ କହିଦେଇଥିଲା ହଁ ନା ତାକୁ ମୁଁ ଖାଲି ପିନ ମାରିବି ଏକର ବ କ୍ୟା ନୋ ନୋ ନୋ।
ଆମେ ଆମକୁ ଆମ ଗୁରୁ ଶିଖେଇଚନ୍ତି ଯୋଉ ବାପା ଜୀବନରେ କେବେ ନା ନାହିଁ।
ଆଛା।
ଆଇ ଆମ ପସିବୁଲ ଇମ୍ପସିବୁଲ ବୋଲି ଆମର ଡିସନାରୀରେ କୌଣସି ଶବ୍ଦ କୋଷରେ ଶବ୍ଦ ହିଁ ନାହିଁ, କିଛି ହବନି ବୋଲି ବୁଝିପାଇଲେ? ତ ସବୁବେଳେ ଆମେ ସେଇ ଆଇ ଆମ ପସିବୁଲ ହିସାବରେ ଆମେ ଚାଲୁ ତ ଆମେ ଏଇ ଆମର ଏଇ ଯୋଉ ଯୁବ ପିଢି ମାନଙ୍କୁ ସି ସେଇଆ ହିଁ ଶିଖୋଉ। ଯେ ଦେଖନ୍ତୁ ଆପଣ ମାନେ ସମସ୍ତେ ହବନି ବୋଲି କିଛି ଜିନିଷ ନାହିଁ ହବ
ହୁଁ।
ହଁ ହେଇପାରେ ସେଇଟା ଟିକେ ଡେରିରେ ହବ ଯେମିତି କିଛି ଲୋକ କହନ୍ତି ଏବେ ନ ହେଇଛି ଆଗକୁ ତ ହବ। କିନ୍ତୁ ଆମେ ଆଗ ଆଗୁ ଭବିଷ୍ୟତ କିଏ ଦେଖିଚି ଆଜ କିି ମଲେ କାଲିକି ଦିଦିନ
ଭବିଷ୍ୟତ କଥା ଛାଡ଼ କାଲି କିଏ ଦେଖିଚି ନା ଆ
କାଲି କିଏ ଦେଖିଚି ଏବେ ଆମେ କଥା ହଉଛେ କାଲି ଆଉ ଦଶ ମିନିଟ୍ ପରେ ମୁଁ ଥିବି କି ନଥିବି ତମେ ସେଇଟା ଜାଣିଥିବ କି?
ନା।
ତ ସେଥିପାଇଁ ସଙ୍ଗେ ସଙ୍ଗେ ହଁ ମାରିଦେବା ଟା ସବୁଠୁ ଭଲ ବୋଲି ମୁଁ ଜାଣିଚି।
ଆଚ୍ଛା।
ଆଜ୍ଞା।
ତାହେଲେ ମୁଁ ଆପଣଙ୍କଙ୍କୁ ଟିକେ କଥାଟା ଶିଖିଲି ଆଉ।
ନାଇଁ ନାଇଁ ଆମେ କି ଆମେ ଦାସ ଲୋକ ଆମେ କଣ ଆପଣଙ୍କୁ ଶିଖେଇବାରୁ ଆମେ ସେଇ ସବୁ ଜିନିଷ ଜାଣିନୁ କିନ୍ତୁ ଯେତିକି ଜାଣିଚୁ ଆପଣଙ୍କୁ କହୁଚୁ ଯଦି ଆପ ଆପଣ ନେଲେ ବହୁତ ଭଲ ଜିନିଷ ନହେଲେ ଯଦି ଲୋଚା କୋଚା କରି ଫୋପାଡି ଦେଲେବି ତାହା ବି ଆହୁରି ବହୁତ
ନା ମୁଁ ଲୋଚା କୋଚା କରି ଫୋ ପଡ଼ିବିନି ବଟ୍ ମୁଁ କହୁଚି ଗୋଟେ କଥା କି ମୁଁ ଜାଣିବାକୁ ଆ ଆ ମାମାଙ୍କର ମୋର ଯୁକ୍ତି ତରକ ଲାଗିଥିଲା ତ ମୁଁ ଜାଣିବାକୁ ଚାହୁଁଛି କି ବିମଳଙ୍କ ପାଖରେ ଆଇଁଷ ଲାଗେ ନା ଲାଇଁସ ଲାଗେନି?
ନାଇଁ ନାଇଁ ଲାଗେନି ମାଛ ଭୋଗ ଲାଗେ ସେଇଟା ପୁଣି କେବେ ଦଶହରା ଟାଇମ୍ ରେ। ଅଷ୍ଟ ଏ ଅଷ୍ଟମୀ
ଆଉ ସେଟା ଆଇଁଷ ନୁହଁ ମାଛ ମାଛ ଟା କଣ ଆଇଷ
ଦେଖ ମାଙ୍କ ପାଖରେ ଗୋଟେ ଇଏ ଅଛି ଜାଣିଚନ୍ତି ଚଣ୍ଡି ଚାମୁଣ୍ଡା ଧରି ବିଜେ କରୁଥାଉ ଅର୍ଦ୍ଧ ରାତିରେ ତୁ ଏଠି ସେଠି ବୁଲୁଥାଉ ମାନେ ଅ ଚଣ୍ଡି ଚାମୁଣ୍ଡା ଯୋଉମାନେେ ଅଛନ୍ତି ସେମାନଙ୍କ ପାଖରେ କାଳୀ ମା କାଳୀ ମା ଦେଖିଛନ୍ତି କଙ୍କାଳରେ ମାନେ ମୁଣ୍ଡ ମାଳ ପକେଇଥାନ୍ତି ବୁଝିପାରୁଚ ତ ସିଏ ସବୁ ରା ମାନେ ଯେତିକି ଦୁଷ୍ଟ ପ୍ରକୃତିର ଲୋକଙ୍କୁ ସେମାନେ ବଧ କରି ଥାନ୍ତି ତ ଭଲ ଲୋକ ଯେମିତି ଆମର ସୃଷ୍ଟିରେ କିଛି ବି ବ ମାନେ ଦେବତୁଲ୍ୟ ଲୋକ ଅଛନ୍ତି ମାନେ ଖ ଭଲ ଲୋକ ବି ଅଛନ୍ତି ଖରାପ ଲୋକ ବି ଅଛନ୍ତି ଯେମିତି କହନ୍ତି ଦେବତା ଦାନବ ବୁଝିପାରିଲେ ତ ଦାନ ମାନଙ୍କୁ ନା ନାଷ କରିବା ପାଇଁ ଫୁଣି ଜଣେ ଥିବା ଦରକାର ନା ନାଇଁ
ମାନେ ମୁଁ ମୋ କୋଶ୍ଚିିନ ଟା ସେଇଟା ନଥିଲା ମୁଁ କହିଲି କି ଆମିଷ ଲାଗେ ନା ଲାଗେନି?
ଲାଗେ
ତ ମୁ ସେଇ କଥାଟା ହିଁ ମୁଁ ପଚାରୁଛି ମୋ ମାମା କହିଲା କି। ମୋ ମାମା କହିଲେ କି ନା ଲାଗେନି।
ନା ନା ଲାଗେ ଆପଣ ତାଙ୍କୁ କହିବେ ଉଗ୍ରତାର ଗୋଟେ ଜାଗା ଅଛି ହେଲା।
ହଁ ମତେ ପରେ ମତେ ସେ ପଛରେ କହିଲେ ତାକୁ ମୁଁ କହିଲାକୁ ମତେ ପଛରେ କହିଲେ କି ହଁ ଉଗ୍ର ତାରା ପା ଖେରେ ଲାଗେ ଏମିତି ଦେବୀଙ୍କ ପାଖେ ଲାଗେ।
ନାଇଁ ଲାଗେ କିନ୍ତୁ ବର୍ଷକରେ ଥରେ ଲାଗେ
ହଁ ମୁଁ ସେଇ କଥା ଭାବଛି ଲାଗେ କି ନା ନାଇଁ।
ଆଜ୍ଞା ଆଜ୍ଞା ଆପଣଙ୍କ ଭଳିଆ ଜ୍ଞାନୀତୁଲ୍ୟ ଲୋକ ସହିତ ଆମେ କଁ କହିପାରିବୁ।
ନା ମୁଁ ସେଇ ଘରେ ପଚାରୁଛି ଲାଗେ ନା ଲାଗେନି।
ଲାଗେ ଲାଗେ।
ହଁ ସେତିି ପାଇଁ ଆମର ସକାଳେ ଯୁକ୍ତି ତର୍କ ଲାଗିଲା ମାତା ମତେ କହୁଛି। ତୁ ଏମିତି ପାଠ ପଢୁଛୁ ତୁ ଜାଣିଛୁ ଭାରି ମଙ୍ଗଳା ଙ୍କ ଯୋଉ ବିମଳାଙ୍କ ପାଖରେ ଆମିଷ। ସ ଲାଗେ ବୋଲି। ମୁଁ କଇଲି ମୁଁ ବି ଛୋଟ ବେଳୁ ଶୁଣି ଶୁଣି ଆସିଚି କି ପୁରୀରେ ଗୋଟେ ଠାକୁର ଅଛନ୍ତି ତାଙ୍କ ପାଖରେ ଆମିଷ ଲାଗେ। ମୋର ନାଁଟା ମନ ପଡ଼ିଲା ବିମଳା ବୋଲି ମୁଁ ତ କହିଲି ମା
ବିମଳା ନୁହେଁ ସେଇଟା କୁ କାକୁଡି ଖାଇ କାକୁଡି ଖାଇ କହନ୍ତି ହେଲା ମା କା ଖୁଡି ଖାଇ ବୁଝି ପାଇଲ ନା ନାଇଁ ପୁରୀ ମ ଶ୍ରୀ ମନ୍ଦିର ଭିତରକୁ କୌଣସି। ଆମିଷ ଦ୍ରବ୍ୟ ପ୍ରବେଶ ହୁଏନି କି କିନ୍ତୁ। ମାଙ୍କର ଅନନ୍ୟ ସ୍ଵରୂପ ସବୁ ସରୂପ ସ୍ୱରୁପା ଅଛନ୍ତି ସେ ସ୍ୱରୂପା ଙ୍କ। ପାଖରେ ଲାଗେ ମାନେ ଦେଖ ଏଇନା। ବାପ୍ ତମ ମାଆଙ୍କ ର ଛଅ ଭଉଣୀ ଧର ବୁଝିହେଲା ନା ନାଇଁ।
ହୁଁ।
ଛଅ ଭଉଣୀଙ୍କ ଭିତରୁ ତମେ ଏଇନା ଆଇଁଷ ଖାଇବ ହେଲା।
ହୁଁ।
ତ କହିବେ ନା ନାଇଁ ଆ ଜଣେ ପଚାରିବ ଆଉ। ଆରେ ରାଧୁ ଦାସ ଝିଅ ଆଇଁଷ ଖାଆନ୍ତି। ନା ହଁ ନା ନା ତାଙ୍କ ପାଞ୍ଚ ଭଉଣୀ ଖାଆନ୍ତିନି ଜଣେ ଖାଆନ୍ତି। ସେଇ ହିସାବରେ ଯେ ଜଣେ ତ ଖାଉଛି ନା।
ହୁଁ।
ଯେମିତି ଭଲ ଆମ ଘର ଭିତରେ ବାପା ମା ଆମିଷ ସେବନ କରନ୍ତି। କିନ୍ତୁ ମୁଁ ଆମିଷ ସେବନ କରେନି ଆ ବୋଲି କଣ ମୁଁ ଅଲଗା କି।
ନା।
କଥାଟା ବୁଝି ପାରୁଛନ୍ତି ଜିନିଷ ହଉଛି ସେୟା।
ହଁ ମୁଁ ସେଇ କଥା କହିଲି ମୋ ମାମା ମତେ କହିବା କଥା କି ମାନେ ମା ମାନେ ଯୋଉ ଆମର ଯୋଉ ଆମର ସୁଦଶା ବ୍ରତ ହୁଏ ତ ଯୋଉ ଗ ଣ୍ଠି ସବୁ ପଡେ ତ ଗ ଣ୍ଠି ପଡେ ଯୋଉ କମଳା ବିମଳା। ତ ମୁଁ ବିମଳା କହିଲାରୁ ମା ମତେ କହୁଛି ବିମଳା ତ ଲକ୍ଷ୍ମୀଙ୍କର ନାମ। ଆଉ ବିମଳ ପାଖରେ କେତେବେଳେ ଆଇଁଷ ଲାଗିଲା ହେଇକି।
ବିମଳା ହଉଛନ୍ତି ବିମଳା ତାଙ୍କ ମାଙ୍କୁ କହିବ ବିମଳା ହଉଛନ୍ତି। ପ୍ରଭୁ ଶିବଙ୍କର। ସ୍ତ୍ରୀ ବିମଳା ମନ୍ଦିର କଣ ପାଇଁ ହେଇଛି ମୁଁ ଏଇଟାକୁ ଆପଣଙ୍କୁ। ନେକ୍ସଟ୍ ଟାଇମ ବୁଝେଇବି। ବୁଝିପାଇଲେ ଏବେ ତ ଆପଣଙ୍କର ସମୟ। ସରି ଆସିଲାଣି ଯଦି କହିବାେ ଆମେ ପୁନଶ୍ଚ ଆପଣଙ୍କୁ ଅର ଏକ ବାର କଲ୍ କରିବୁ। କଲ୍ କଲେ ଆମେ ବୁଝେଇଦବୁ କାହିଁକି ବିମଳା ମନ୍ଦିରର ସ୍ଥାପନ ହେଲା।
ହଁ ଆଜ୍ଞା
ଜଗନ୍ନାଥ ମନ୍ଦିରରେ ବହୁତ ସାରା ରହସ୍ୟମୟ ଜିନିଷ ଅଛି ଆଗକୁ ଆପଣ ମୋଠୁ ଶିଖିପାରିବେ ଯଦି ଚାହିଁବେ ତ। ଆମ ପାଖରେ କିଛିଟା ଭଗବାନଙ୍କ ବିଷୟରେ ଆମେ କଣ କହିବା ଆମେ ହଉଛୁ ଜିରୋ ପଏଣ୍ଟ ଜିରୋ ଜିରୋ ଜିରୋ ଜିରୋ ଜିରୋ ଜିରୋ ଜିରୋ ୱନ୍ ପରସେଣ୍ଟ ବି ଜାଣିନୂ। ହେଲା କିନ୍ତୁ ଯେତିକି ବି ଜାଣିଛୁ ନିଶ୍ଚୟ ଜଣେଇବୁ ଆପଣଙ୍କୁ ହେଲ? ଆଜ୍ଞା ରହିଲି ମା ଜୟ ଶ୍ରୀ ଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ସହ।
ଆପଣଙ୍କ ସହିତ ମଧ୍ୟ
ଆଜ୍ଞା କଲ କାଟି ଦିଅନ୍ତୁ ଆପଣଙ୍କ ଆଡୁ।